ହଁ ନମସ୍କାର। କଣ କରୁଚନ୍ତି ଆପଣ?
ମୁଁ ଏଇ ଖାଇବା ବନେଇ କି ପିଲାମାନେ ସ୍କୁଲ୍ ରୁ ଆସିବେ ତ ପେକ୍ଷା କରିକି ବାଲୁକୁନିରେ ବସିଚି ଆଉ।
ଅଁ ହ ଆଉ ଆପଣଙ୍କ ଖବର?
ହଁ ଏମତି ଭଲ ଅଛି ଆଉ ଦେହପା ଆଉ।
ଆ ଆପଣଙ୍କ ଆଡ଼େ ବର୍ଷା କେମତି ହଉଚି?
ବର୍ଷା ଆମର ଭଲ ବର୍ଷା ହେଇଥିଲା ଦି ଦିନି କାଲି ହେଇଥିଲା ଭଲ ବର୍ଷା। ତା ପୂର୍ବଦିନ ହେଇଥିଲା ଆଜି ଖରା ହେଇଚି ଆଉ ସନ୍ଧ୍ୟା ଅଳୁ କହି ହଉନି ହେଇପାରେ ଆଉ।
ଓହୋ ଆପଣଙ୍କର ଧାନ ଚାଷ୍ ଆ ହଁ ଆମ ଆଡ଼େ ଏଇ ବର୍ଷା ହେଇଥିଲା। ତେଳେ ବର୍ଷା ହୋଉଚି ବି।
ଆଉ ଚାଷ ବାସ କଥା କଣ ସବୁ ହେଲାଣି ବାପା କଣ ଚାଷ କଲେଣି ଟିକେ ସେ ବିଷୟରେ କୁହ।
ଆମ ଆଡ଼େ ତ ଧାନ ଚାଷଟା ସମସ୍ତେ କରନ୍ତି। ଆମର ଧାନ ଚାଷ ଏଇନା ସବୁ ତଳି ପକେଇବେ। ତାପରେ ତଳି ରୁଆ ରୁଇ କରିବେ ଲୋକ ଆସିବେ।
ହୁଁ ତଳିଟା କେମିତି ପକାଯାଏ ତଳିଟା କେମିତି ପକାଯାଏ ଯେ?
ତଳି ଯେମିତି ଧାନ ବତୁରା ହବ ପାଣିରେ।
ହୁଁ ସୁ
ହଁ ସେଇଟା ପାଣିରେ ପ କା ହେଇକି ତାକୁ ଦି ଦିନି ଅଣ୍ଡ ରଖିବ ଗଜା ଟିକେ ହେଲେ ତାପରେ ତଳିରେ ବିଲରେ ଚାଷ କରିକି ଟାକ୍ଟର୍ ରେ ତାପରେ ତାକୁ କାଦୁ କରିକି ତାପରେ ତଳିଟା ପକାଯାଏ ବିଞ୍ଚା ଯାଏ ଓପରେ ଯେଦି କାଉ ପାରା ଯେନ୍ ନଖାଁ ତାପରେ ଜାଲି ଦିଆ ହୁଏ।
ହଁ?
ହଁ।
ଏତେ ପରିଶ୍ରମ କରିବାକୁ ଟିକେ ପଡ଼େ।
ନିଶ୍ଚିନ୍ତ।
ଆଚ୍ଛା। ତାପରେ ଫୁଣି କେତେ ଦିନି ହେଇଗଲେ ସିଏ ଧାନ ରୋଇବା ପାଇଁ ହେଇଯାଏ?
ସେଟା ଏକୋଇଶ ଦିନ କି ପଚିଶ ତିରିଶ ଦିନ ଭିତରେ ୱାନ୍ ମନ୍ଥ ଲାଗେ, ଧାନ ହେଇଗଲେ ତାପରେ ବିଲ ପୁଣି ତାକୁ ପାଣି ଦେଖିକି, ପାଗ ଦେଖିକି, ବର୍ଷା ହେଇଛି କି ନାହିଁ ବିଲରେ ଯଦି ପାଣି ଥିବ ଟ୍ରାକ୍ଟର ଆସିକି ଚାଷ କରିବେ, ଟ୍ରାକ୍ଟରକୁ ବୁଝିବାକୁ ପଡିବ ଟ୍ରାକ୍ଟର ଚାଷ କରିଗଲେ ମୂଲିଆକୁ ବୁଝିବାକୁ ପଡିବ, ମୂଲିଆଠୁ ସେଇ ଅନୁସାକୁ ଟାଇମ ଦେଖିକି ମୂଲିଆ ଆସିବେ, ତାପରେ ବିଲରେ ରୁଆଁ ହବ ତଳି। ତାପରେ ସିଏ ସେ ସେଠୁ, ପୁଣି ବର୍ଷା ପାଣି ଦେଖିକି ସାର ଫାର ଦିଆହବ ମାନେ ଧାନ ବଢିବା ପାଇଁ। ତାପରେ ଧାନ ଯାଇଁକି କି ପଇଁଚାଳିଶ, ଷାଠିଏ ଶହେ କୋଡିଏ ଦିନ ଲାଗିବ ଧାନ ହବା ପାଇଁ।
ଆଚ୍ଛା। ଦି ମାସେ? ସେ ଟେଷ୍ଟ ହଁ। ଦି ମାସେ ନୁହଁ, ତିନି ଚାରି ମାସ ଲାଗିବ ନାଇଁକି?
ହଁ, ଶହେକୋଡିଏ ଦିନ ପରେ ଧାନ ସେଇଟା ତମର ହବ ଆଉ।
ହଁ।
ଆଉ ଆପଣଙ୍କ ବାଇରେ ସବୁ କଣ କରିଚନ୍ତି?
ଆମର ତ ବାଡିରେ କଦଳୀ ଚାଷ ହୁଏ ଆଉ ବାଇଗଣ, ବାଇଗଣ ଲଗାଯାଏ ଭେଣ୍ଡି ଲଗାଯାଏ, ଏବେ ବର୍ଷା ଦିନିଅ ହେଲେ, ଆମର ଭେଣ୍ଡି, ବାଇଗଣ, ବର ବରଗୁଡ଼ି, ଝୁଡଙ୍ଗ ଏଇସବୁ ଲଗାଯାଏ। ଆଉ କଦଳୀଟା ବର୍ଷ ସାରା ଆମର ମିଳିଯାଏ। ଆମ ମାଟି ଟିକେ ଭଲ ତ
ହୁଁ। କଦଳୀ ଗଛ କେମିତି କଣ ଲଗାନ୍ତି?
କଦଳୀ ଗଛ ସବୁ ତାର, ଉଁ ହାତେ ମାପିକି ଚାଖେଣ୍ଡେରେ ସବୁ ପୁଆ ଗୋଟେ ଗୋଟେ ପୋତା ଯାଇଥାଏ। ପୁଆ ପୋତିଲାଠୁ ସେ ଆପେ ହେଇଯାଏ, ଅଳ୍ପ ଦିନ ଭିତରେ ରେଡି ହେଇଯାଏ। ଏଇ ପା ଗୋଟେ ବର୍ଷ ଭିତରେ ଆପଣଙ୍କର କଦଳୀ ଆସିବା ହେଇଯାଇଥାଏ।
ହୁଁ। କଦଳୀଟା ବି ଭଲ ଜିନିଷ ଖାଇବା ପାଇଁ ଭଲ।
ହୁଁ। ଆଉ ସେ ମାଟିରେ କଦଳୀ ଆଉ ନଡିଆ ଭଲ ହୁଏ। ନଡ଼ିଆ ବି ସମସ୍ତିଙ୍କ ବାରିରେ ଅଛି।
ନଡିଆ କଣ ଗଛ ଆଣିକି ନର୍ସରୀରୁ ଲଗାନ୍ତି ନା, ଏମିତି ନଡିଆ
ନଡ଼ିଆ ଲଗାନ୍ତି। ଯିଏ ନର୍ସରୀ ସବୁ, ଦେଶୀ ନଡ଼ିଆ ସବୁ ସମସ୍ତିଙ୍କର ଲାଗିଚି। ଆଗରୁ ପ୍ରାୟ ପୂର୍ବ ପୁରୁଷରୁ ଲାଗିଚି, ତାଙ୍କ ବାପା ଜେଜେ ଅମଳରୁ ସବୁ ଲାଗିଚି ଶାଶୂଘରେ।
ହଁ।
ସେସବୁ ବଡ଼ ଗଛରେ ସବୁ ନଡ଼ିଆ ହଉଛି। ତାଙ୍କର ନଡ଼ିଆ ବି ଘରେ ରଖିକି ଗଜା କରିକି ନେଇକି ପକେଇ ଦିଅନ୍ତି, ପୋଖରୀ ବୁ ବିଲ, ବାଡି ସବୁଆଡେ ତାଙ୍କର ନଡିଆ ଗଛ ଲଗାନ୍ତି।
ନଡିଆକୁ କଣ କେତେ ତଥାପି ପଇସା କମାନ୍ତି?
ନଡିଆ ହଁ, ନଡିଆର ତ ଏବେ ବହୁତ ଚାହିଦା। ନଡିଆ ଆମର, ଗୋଟେ ପିସ୍ ପ୍ରତି ଚାଳିଶ, ପଇଁଚାଳିଶ ଟଙ୍କା ପଡି ପଡିଗଲାଣି ଏବେ। ଆଉ ଯୋଉ ଓଷା ବ୍ରତ, ଓଷା ବ୍ରତ ହେଲେ ପଚାଶ ପଡିଯାଉଛି। ଆଉ ସେଠୁ ଗାଁରୁ ଯିଏ ନଡିଆ ଆଣିବେ, ସିଏ କୋଡିଏ ଟଙ୍କାରେ ପାଇଯିବେ।
ଓଁ ହ। ଆମ ପାଇଁ ଗୋଟେ ନଡିଆ ଗୋଟେ ଟ୍ରକ୍ ବୁଝୁନା, ଆମେ ଆଣିକି ଏଠି ବେପାର କରିବୁ ନହେଲେ?
ହଉ ଦେଖିବା ଆଉ, ଏଥର ଗଲେ କଥାବାର୍ତ୍ତା ହେଇକି ଛାଡିବା ଆଉ।
କଣ କେତେ ପିସ୍ ନେବେ
ଗୋଟେ ଟ୍ରକ୍ ଆଣିବେ ମାନେ, ସେ କମ ପଇସା ନେବେ ଆଉ।
ହଁ।
ପନ୍ଦର ଟଙ୍କା ହିସାବରେ ଦେବେ ବୋଧେ, ମୁଁ ଭାବୁଛି ପ୍ରାୟ ଆଉ।
ହଁ।
ହୁଁ ହୁଁ।
ଆମେ ଏପଟେ ଟିକେ ନଳିଆ ମିଳୁନି ନା ଗଛ ବି ନାଇଁ ଆମ ଏପଟେ ହଉନି ଗଛଟା।
ହଁ ସେ ଜଳବାୟୁ ନେଇକି ବି ମାଟି ନେଇକି ସିଏ ହୁଏ।
ଅମୃତ ଭଣ୍ଡା ଚାଷ କରନ୍ତି ନା ନା ଖାଲି ନଡିଆ ଚାଷ?
ଅମୃତ ଭଣ୍ଡା ତ ତାଙ୍କର ସେମି ତି ହଁ ଚାଷ ହୁଏ ସିଏ ତ ବହୁତୁ ଭଲ ହୁଏ।
ଚାଷ କରିଛନ୍ତି ଆପଣଙ୍କର ନାଇଁ କି?
ହଁ ଆମର ବାଡିରେ ଅଛି ଖାଇବା ପାଇଁ ନିଜେ ନିଜ କ କ ଖର୍ଚ୍ଚ ମେଣ୍ଟିବା ପାଇଁ ଅଛି।
ହଁ।
କିବା ଇଏରେ କରାହେଇନି।
ଆଉ ଯୋଉ ଶାଗ କରନ୍ତି କି କି ଶାଗ କରନ୍ତି ଆପଣଙ୍କ ବାଇରେ ସବୁ?
ଆମର ହୁଏ ଖଡା ଶାଗ, ନେଉଟିଆ ଶାଗ। ଆଉ ଆହୁରି କେତେ ପ୍ରକାର ଶାଗ ମୁଁ କିନ୍ତୁ ତାକୁ ଚିହ୍ନିନି।
କୋଶଳା ଶାଗ।
ହଁ କୋଶଳା ଶାଗ ଆଉ କଣ ଶାଗ? ହଁ ପାଳଙ୍ଗ ହୁଏ ପାଳଙ୍ଗ ତ ଦେହ ପାଇଁ ବହୁତ ଭଲ ତାକୁ ବି ଲଗାଯାଏ।
ମାନେ ନିଜେ ଲଗାନ୍ତି ନା ଅନ୍ୟ ଲୋକ କିଏ ଲଗେଇ ଦିଅନ୍ତି?
ନିଜେ ଲଗାନ୍ତି ଯେତେବେଳେ ନ ଏ ସାହାଯ୍ୟ କରିବା ପାଇଁ ଇଁ ଲୋକ ଡାକିକି ବି ଯୋଉ କାମ କରନ୍ତି ଯୋଉ ଲୋକମାନେ ତାଙ୍କୁ ଡା କି କି ବି କରାନ୍ତି ଏବେ ତ ସବୁ ସୁବିଧା ହେଇଗଲାଣି ଟ୍ରାକ୍ଟର ସୁବିଧା ଗାଁରେ ଗାଁରେ ମେସିନି ପାୱାର ଟିଲର ସବୁ ଅଛି। ସେଇଥିରେ ଚାଷ କରିକି ସବୁ କରଦିଅନ୍ତି ଆଉ।
ନିଜେ ଖାଇଆ ପାଇଁ ଆଉ।
ହଁ ନିଜ୍ ନିଜେ ଖାଉ ଫଳିଲେ ବିକ୍ରି କରାଯାଏ। ଅଧିକ ଯୋଉଟା ଲଗା ହେଇଯାଇଥାଏ ସେଇଟା ବିକ୍ରି କରାଯାଏ।
ଆପଣ ଆଉ ଆଉଟ ଅଫ ଷ୍ଟେଟ୍ କୁଆଡେ ଯାଇଚନ୍ତି ଟେମ୍ପୁ ମନ୍ଦିର ଫନ୍ଦିର ବୁଲିଆ ପାଇଁ? ମାନେ ଭଲ ପ୍ଲେସ ହଁ। ମାନେ ଯେମତି ବାହାର ଦେଶକୁ କୁଆଡେ ଯାଇଛନ୍ତି?
ନାଇଁ ମୁଁ ବାହାରକୁ କୁଆଡେ ଯାଏନି। ନା ନା ମୁଁ ତିରୁପତି ଯାଇନି। ଆମେ ଅଯୋଧ୍ୟା ଯିବାର ପ୍ଲାନିଂ ଅଛି। ଅଯୋଧ୍ୟା ରାମ ମନ୍ଦିର ଦେଖିଯିବାର ଆମର ଟିକେ ପ୍ଲାନିଂ ଅଛି ସବୁ ଆମ ପିଲାମାନେ ପାଠ ପଢୁଛନ୍ତି ତ ଏବେ ଆଉ ବି ଛୋଟ ଅଛନ୍ତି ଆମେ ସେଥିପାଇଁ ତାଙ୍କ ପାଠପଢା କୁ ଦେଖିକି ଟିକେ ସ୍ଥଗିତ ରଖିଛୁ ଆଉ। ଯାହାବି ହଁ ଛୁଟି ହେଲେ ଆମେ ଯିବୁ ଆଉ। ପିଲାମାନଙ୍କୁ ନ ନେଇକି ଆଉ କଣ ଦର୍ଶନ କରି ହବ କି ହୁଁ। ଆଉ ପିଲାମାନଙ୍କୁ ନେଇକି ଯିବୁ ଆଉ। ଆମର ତ ଆମ ରାଜ୍ୟ ଭିତରେ ଯେତିକି ଦର୍ଶନୀୟ ସ୍ଥାନ ଅଛି ଆମେ ବୁଲିକି ସାରି ପାରିନୁ ଆଉ ବାହାରକୁ କଣ ଯିବୁ ବାହାର ଷ୍ଟେଟ କୁ।
ହ।
ଆମ ରାଜ୍ୟରେ ଆମ ଓଡ଼ିଶାର ତ ମନ୍ଦିର ମାଳିନୀ ସହର। ଆଉ ମ ନ୍ଦିର ମାଳିନୀ ରାଜ୍ୟ ଆମେ ଏଠି ତ ଏତେ ଅଛି ଯେ ଆମେ ଆମର ଏଠି ସବୁ କପିଳାସ ଅଛି। ଆମର ସାଇ ମନ୍ଦିର ଅଛି ଭୁବନେଶ୍ବରରେ ଆମର ରାଜାରାଣୀ ଟେମ୍ପୁଲ ଅ ଛି, ଆଉ ଆମର ଲିଙ୍ଗରାଜ ଅଛି। ଏବେ ଆମର ପୁରୀରେ ଠାକୁର ଉଁ, ପତି ଦେବତା ରୂପରେ ଦର୍ଶନ ଦେବେ ଅଲ୍ଲାର ନାଥଙ୍କ ଦର୍ଶନ ଲୋକ କରନ୍ତି। ଠାକୁର ଯେତେବେଳେ ସ୍ନାନ ପୂର୍ଣ୍ଣମା ପ ପରେ ଅଲ ଠାକୁର ଜ୍ୱରରେ ପଡିଥାନ୍ତି ତ।
ହୁଁ।
କ କର ସଦୃଶ ରହିଥାନ୍ତି ଅଲାରନାଥ ଜଣେ ଠାକୁର। ତା ତାଙ୍କ ପାଖରେ ଏନିକା ଲୋକ ତାଙ୍କ ରୂପରେ ଦର୍ଶନ କରିପାରିବେ।
ସୁନାବେଶ ହବ ପୁଣି କେବେ?
କୁ ପନ୍ଦର ଦିନ ପରେ ସବୁ ଠାକୁରଙ୍କର ଯୋଉ ଯାତ୍ରା ହୁଏ ଆମର ବାହୁଡା ଯାତ୍ରା ସେ ଯାତ୍ରା ପରେ ସୁନାବେଶ ଠାକୁର ଶ୍ରୀ ମନ୍ଦିରକୁ ଆସନ୍ତି। ମହଣ ମହଣ ସୁନାରେ ଠାକୁର ସଜେଇ ହୁଅନ୍ତି ସେଇଟା ଦେଖିଦେଲେ ଆମର ସାତ ଜନ୍ମର ପାପ ବି କଟିଯିବ। ନେତ୍ର ପବିତ୍ର ହେଇଯିବ।
ଆଉ ତ କପିଳାସ ଯିବା ପାଇଁ କଣ ସେଠି କପିଳାସ ଯିଲ କଣ କପିଳାସ ଭଲ ଜାଗା?
କପିଳାସକୁ କହନ୍ତି ଆମର ଦ୍ୱିତୀୟ କୈଳାସ। ଭଗବାନଙ୍କର ଭଗବାନ ନିଜ ନିଜେ ସେଠି ବିଜୟ ସ୍ଥଳୀ ତାଙ୍କର। କପିଳାସ କୁ ଓଡିଶାର କୈଳାସ କୁହାଯାଏ।
ସେଠି ମାନେ କଣ ଫେମସ୍ ଭଲ ମାନେ ଏଠି କେ
ସେଟି ସାତଟା ପାହାଡ ଡେଇଁଲା ପରେ ଏ ଚନ୍ଦ୍ରଶେଖର ଯୋଉ ଅଛନ୍ତି ତାଙ୍କୁ ଯାଇକି ଦର୍ଶନ ମିଳେ। ଆଗରୁ ଲୋକ ତେରଶ ବାଉନ ପାହାଚ ତେ-ଚଢିକି ଯାଇକି ଠାକୁରଙ୍କୁ ଦର୍ଶନ କରୁଥିଲେ। ଏବେ ଏବେ ଗାଡି ଫେ ଯିବା ପାଇଁ ରାସ୍ତା ହେଇଗଲାଣି। ଯିଏ ଚାହିଁବେ ପାହାଚ ପଟେ ଯାଇପାରିବେ ଯିଏ ଚାହିଁବେ ଗାଡିରେ ଯାଇକି ଦର୍ଶନ କରିପାରିବେ। କିନ୍ତୁ ପାହାଚ ହଁ ସବୁ ସୁବିଧା ଅଛି।
ତେରଶହ ବାଉନ ଚଢ଼ିକି ଗଲାବେଳେ ହଁ।
ଗଲେ ସେଠିକି ଆଉ ଆସିବାକୁ ଇଚ୍ଛା ହବନି। ସେ ତେରଶହ ବାଉନ ପାହଚ କେତେବେଳେ ସ ଯିବ ଜାଣିପାରିବନି ଏମିତି ବୃକ୍ଷ ଗଛ ପତ୍ରରେ ଛାଇ ରେ ସିଏ ଆଚ୍ଛାଦିତ ହେଇକି ଅଛି ଯେ ଆଉ
ସେଠି କଣ ଶିବ ଠାକୁର ଖାଲି ନା ଆଉ କଉଠା
ଶିବ ଅଛନ୍ତି ହରି ଟି ଅଛନ୍ତି ଆ ଆଉ ଗଣେଶଙ୍କର। ସେଠି ଗୋଟେ ଅଛି ହରିଣଙ୍କର ଗୋଟେ ପାର୍କ ଅଛି। ମହିମା ଯୋରୁନ୍ଦା ଗାଦି ଅଛି। ହଁ ସୀତାଙ୍କ ଏନ୍ତୁଡିଶାଳ ଅଛି। ବହୁତ ବି ଜିନିଷ ଅଛି। ଗଲେ କେତେ ଜିନିଷ ଦେଖିବାକୁ ପଡିବ।
ହଁ ଯୋରନ୍ଦା ସେଠି କଣ ଫେମସ୍ ଭଲ?
ଆଉ
ଯୋରନ୍ଦା ରେ କଣ ଫେମସ୍ ଯୋରନ୍ଦା ବାବା?
ଯୋର ଯୋରନ୍ଦା ମହିମା ଗାଧି। ବାବା ଫେମସ୍ ନୁହନ୍ତି ସେଠି। ସେଠି ଶୂନ୍ୟ ମନ୍ଦିର ଦେଖିବ। ସେଠି ମନ୍ଦିରରେ ଠାକୁର ପୂଜା ପାଆନ୍ତିନି ଦେବତା ପୂଜା ପାଆନ୍ତିନି।
ଓହୋ! ସେଠି ନିଆଁ ଜଳୁଥାଏ ସବୁବେଳେ।
ହୁଁ, ଧୋନି କେବଳ ମନ୍ଦିର ଶୂନ୍ୟ କିନ୍ତୁ ତାଙ୍କର ମହିମା ଅନେକ। ଆଉ କେବେ କଥା ହେଲେ ସେ ବିଷୟରେ କହିବି ଆଉ। ହୁଁ ହଉ।